ହାଲୋ ଜୟ ଜଗନ୍ନାଥ। ଜୟେ ଜଗନ୍ନାଥ ଆଜ୍ଞା।
ହାଲୋ।
ଜୟେ ଜଗନ୍ନାଥ ଆଜ୍ଞା।
ଜୟେ ଜଗନ୍ନାଥ ନମସ୍କାର।
କେମିତି ଅଛନ୍ତି?
କିଏ କହୁଥିଲେ? ଆଜ୍ଞା କୁହନ୍ତୁ।
ଉଁ ହୁଁ ଆପଣ କେମିତି ଅଛନ୍ତି?
ହଁ ଭଲ। ହଁ କୁହନ୍ତୁ?
ହଁ ଆପଣ କୋଉଠୁ ଫୋନ କରିଥିଲେ ମୁଁ ଜାଣିପାରିବି
ଏଇଟା ଏଇଟା ନିଆଲୀ
ନିଆଳି ନିଆଳି ଆଛା ଆଛା। ପିଲି ନିଆଳିରେ କଣ ଜଗନ୍ନାଥଙ୍କର ଗୋଟେ କଣ ଥିଲା ବୋଲି ମୁଁ ଶୁଣିଥିଲି।
ନା ନା ପିପିଲି ନିଆରେ ନାଇଁ ନାଇଁ ପିପିଲି ନିଆଳରେ ମେଣ୍ଢା ଚୋରି ହେଇଥିଲା ମେଣ୍ଢା ଚୋରି ହେଇଥିଲା।
ମେଣ୍ଢା ଚୋରି ହେଇଥିଲା କି କଥା ଆପଣ କୋହୁଚନ୍ତି? ରେ ନ୍ୟୁଜରେ ନୁହଁ ଗୋଟେ ସେ ନିଆଳି ତୁ କଣ ଗୋଟେ ହୁଏ ଜଗନ୍ନାଥଙ୍କର କଣ ଗୋଟେ ସେଠି ଗୋଟେ କଣ ଗୋଟେ ଅ କି ଯେମିତି କି ଜ ଯେମିତି କିି ଉ ଯେମିତି ତୁଳସୀ କ୍ଷେତ୍ରରେ କେନ୍ଦ୍ରାପଡାରେ ଯେମିତି ତି ଉଁ ବଳଭଦ୍ରଙ୍କର ଅ ଥାଏ ଅଛି ପୂଜା ପାଆନ୍ତି ସେମିତି ନିଆଳିରେ ଗୋଟେ କଣ
ସୁଭଦ୍ରା ପୂଜା ହୁଅନ୍ତି କଣ ସୁଭଦ୍ରା ପୂଜା ହୁଅନ୍ତି?
ମୁଁ କେମିତି ଜାଣିଲି ଯେ
ଆପଣଙ୍କ ପସେ
ଜାଣି ନାହିଁ ବୋଲି ଆପଣଙ୍କୁ ପଚାରିଲି ହଉ ଛାଡନ୍ତୁ ଆପଣଙ୍କ ସେଠି ପ୍ରସିଦ୍ଧ ଖାଦ୍ୟ କଣ?
ବାସିବ ଆମର ଦହିବ ପଖାଳ
ଦହି ପଖାଳ ଆପଣ ଦହି ପଖାଳ ନା ନିଆଳିର କଣ ଗୋଟେ ଚ୍ଛେନାଝିଲି ନା କଣ ଥିଲା?
ସେ ଚ୍ଛେନା ନାଇ ମ ନି ନିମାପଡ଼ାରେ ଚ୍ଛେନାଝିଲି।
ଆଛା ନିମାପଡ଼ାରେ ଆଛା ଆଛା। ହୋଉ ଆପଣ ଯୋଉ କଣ କହୁଥିଲି? କଣ ସେ ଜଗନ୍ନାଥଙ୍କର ଯୋଉ କଣ ତ ସୂତଗଙ୍ଗା ଘରେ ସେଗୁଡାକ ଦେଖିଛନ୍ତି?
ନା ଆପଣ ଲ ଦେଖିଛନ୍ତି କି?
ହୁଁ ଶ୍ଵେତଗଙ୍ଗା ଦେଖିନାହାନ୍ତି ଆଉ ଯୋଉ ଲୋକନାଥ? ଲୋକନାଥ ମାତା ମଠ ଆଉ ଧ ଧଳା ଗୌରା ଙ୍ଗଙ୍କର ତାଙ୍କର ମାନେ ଧଳା ଗୌରାଙ୍ଗ ଯୋଉ ଅଛନ୍ତି ସୁନାର ଜଗନ୍ନାଥ ଅଛନ୍ତି।
ଯାଇନି କେବେ ଯିବା ଆଉ ଆପଣ ଘରଟା କୋଉଠି?
ଆମ ଘର
ପୁରୀ କୋଉ ଜାଗା?
ଆଜ୍ଞା।
ଯୋଉ ଶିବ ମନ୍ଦିର ପାଖରେ କି?
ଶିବ ମନ୍ଦିର ପାଖ ଆଜ୍ଞା! ଆଜ୍ଞା! ଆପଣ କେମିତି ଜାଣିଲେ?
ନା ମୁଁ ସେ ଏରିଆ ବିଷୟ ଜାଣିଛି ତ ମୁଁ କହିଲି
ଆଚ୍ଛା! ଆଚ୍ଛା! ହଉ।
ଆଜ୍ଞା! ହଁ କାଲି ସାନ୍ନ ପୂର୍ଣ୍ଣିମା।
ଆଜ୍ଞା।
ଆପଣ ଯାଉଛନ୍ତି ବୁଲିଆକୁ।
ନିହାତି ନିହାତି କାହିଁକି ନୁହେଁ ଆମେ ଓଡିଆ ଜାତିର ଗର୍ବ ଆଉ ଗୌରବ, ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ କରିବାକୁ କେମିତି ଆମେ ଯିବୁନଉ ଆମେ ତ ନିହାତି ଯିବୁ କାଲି ସ୍ନାନ ପୂର୍ଣ୍ଣିମାରେ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ।
ଆମେ ଆମକୁ ଡାକିବେ?
ଉଁ ଆପଣଙ୍କୁ ନିହାତି ଆପଣ ଆସନ୍ତୁ ଜଗନ୍ନାଥଙ୍କୁ ଦର୍ଶନ କରିକି ଯିବେ ସେଥିରେ କିଛି ଅସୁବିଧା ନାହିଁ ଆମେ ଆପଣଙ୍କୁ ଡାକିବୁ କଣ। ଦେଖନ୍ତୁ ମନୋବଳ ଯଦି ଦୃଢ ଥିବ ସବୁ କିଛି ସମ୍ଭବ ଅ ଆପଣ ଜାଣିଥିବେ ଜଗନ୍ନାଥଙ୍କ ଶ୍ରୀକୃଷ୍ଣଙ୍କର ବାନ୍ଧବ କିଏ? ଅତି ପ୍ରିୟ ବନ୍ଧୁ ସୁଦ୍ଦାମା। ସୁଦାମା ବି ତ ଖାଇବାକୁ ପାଇ ନଥିଲା ସେଥିରେ ବି ଦେଇଥିଲେ, ଆଉ ଗୋଟେ ତାଙ୍କ ନାମ ଭୁଲି ଯାଉଛି, ତାଙ୍କର ଜଣେ ଭକ୍ତ ଥିଲେ ତାଙ୍କ ଘରେ କ୍ଷ୍ୟୁଦା ନଥାଏ ମାନେ ଅନ୍ନ ନଥିଲା ତାଙ୍କ ଘରେ ଖାଇବା ପାଇଁ ତଥାପି ବି ସେ ଯାହା ଆଣନ୍ତି ଯାହା ଆଣନ୍ତି ଦେଇ ଦିଅନ୍ତି ସମସ୍ତଙ୍କୁ ମାନେ ବାଣ୍ଟି ଦିଅନ୍ତି ଖାଇବାକୁ। ମାନେ ତାଙ୍କ ଘର ଘର ଲୋକ ସମସ୍ତେ ଖାଆନ୍ତି କିନ୍ତୁ ତାଙ୍କୁ ଯଦି କିଏ ଗୋଟେ ବିକ୍ରି କରି ଆସେ ସେ ଯାହା ଆଣଥିବେ ଦେଇ ଦିଅନ୍ତି ସେଦିନ ଖାଇବାକୁ ବସଛନ୍ତି ସେ କିକ ଆସିକି ମାଗିଲେ ସି ତାଙ୍କୁ ଦେଇଦେଲେ ଖାଇବାକୁ।
ହଁ।
ପାଖରେ ମାନେ କିଛି ନ, ସେ ରାତ୍ରିରେ କହିଲେ କିଛି ନ ଖାଇକି ରହିଯାଉଛି ଉଁ ଠିକ ଅଛି ମୁଁ ଚଳିଯିବି କିନ୍ତୁ ମୋ ସ୍ତ୍ରୀ ମୋ ଉପରେ ରାଗିଛି ଯେ କହିଛି ଯଦି ଆଜି ତୁମେ ଖାଇବାକୁ ନ ଆଣିବ ତାହେଲେ ମୋ ପିଲାମାନେ ଭୁକରେ ରହିବେ, ପରେ ଆଉ ମୁଁ ଆପଣଙ୍କୁ ଛାଡି ଦେଇକି ପଳେଇବି। କଥା ହେବି ନାହିଁ, ସେଥିପାଇଁ ସେ ତାଙ୍କ ବାପ ଘରକୁ ପଳେଇ ପାରନ୍ତି ମେ ବି ସେଇ କଥା କହିଲେ କହିଲେ ଯେମିତି ଇଏ ସୋଉଠୁ କାନ୍ଦିକି କହିଲେ କାଳିଆ ମୁଁ ତ ତୋ ଛଡା ମୁଁ ଆଉ କିଛି ଜାଣିନାହିଁ, ତାହେଲେ ତୁ ହଁ କହିଲେ କାଳିଆ ମୁଁ ଆଉ ତୋ କଥା କିଛି ଜାଣିନାହିଁ, ତାହେଲେ ତୁ କଣ କରିବୁ ମୁଁ ଜାଣିନି ମୋ ପିଲାମାନେ ଯେମିତି ଭୋକରେ ରହିବେନି, ରାତି ରାତ୍ର ଘଡିରେ ଏଁ ରାତ୍ର ଘଡ଼ିରେ ସେ ଶୁଣୁନାହାଁ ନ୍ତି ରାତ୍ର ଘଡ଼ିରେ ସେ ପୁଣି ଖାଇବା ଜଗନ୍ନାଥ ତାଙ୍କର ସୁବର୍ଣ୍ଣର ଯୋଉ ଛପନ ଭୋଗର ଭୋଗ ଥାଳି ଆସିକି ତାଙ୍କ ପାଖରେ ପହଞ୍ଚିଲା, ରା ରାତିରେ ପହଞ୍ଚିଲା ତାଙ୍କ ଘରେ କିଏ କିଏ ଦେଇଛନ୍ତି? ନା ଯେଉ ତାଙ୍କ ଭ କ୍ତ ନା ତାଙ୍କ ପାଖରେ ତାଙ୍କ ସାଙ୍ଗ ପଠେଇଛନ୍ତି, ଶୁଣନ୍ତୁ ମୁଁ କଣ କହୁଛି। ମୁଁ କଣ କହୁଛି ଆଗେ ଶୁଣନ୍ତୁ। ଆଗେ କଣ କହୁ ନା ଶ୍ରୀକୃଷ୍ଣ ନୁହଁ ଆଗେ ସୁ ଶୁଣନ୍ତୁ କଣ କହୁଚି। ଆପଣ ସିଏ ସୁଦାମାର ସ ସୁଦାମାର ଅଲଗା କଥା ଥିଲା। ଇଏ ଭକ୍ତ ଆଉ ଜଣ କଥା ମୁଁ କହୁଛି ଆପଣ ଶୁଣୁନାହାନ୍ତି କାହିଁକି ସାଲବେଗ ହେଲେ କା ମୁଁ ଆଗେ କଣ କହୁଛି ଆପଣ ନ ଶୁଣି କେମିତି କଜିଆ କାହିଁ କରୁଛନ୍ତି?
ଆପଣ କଜିଆ କରିବାର ଅର୍ଥ
ବୁଝି ଶୁଣନ୍ତୁ। ତାପରେ ସିଏ ଭଗବାନ ଶୁଣନ୍ତୁ ଟିକେ
ଜୋର ଜୋର ବୋଧେ
ସେଠୁ ସେଠୁ ସେ ଥାଳିରେ ପଠେଇଥିଲେ ତାପରେ ଯେ ଯେତେଳେ ଏଠି ସମସ୍ତେ ଦେଖିଲେ ଛପନ ଭୋଗର ଯୋଉ ଥାଳି ଟା କୁଆଡେ ଗଲା ସବୁଆଡେ ଖୋଜା ପଡିଲା ଦେଖିଲା ବେଳକୁ ସେଠି ଯାଇକି ଥାଳି ଅଛି ତାଙ୍କ ଭକ୍ତ ପାଖରେ ରା ପରେ ଜଗ ଉଁ ଗଜପତି ମହାରାଜ ଙ୍କୁ ସ୍ୱପ୍ନଘାତ କଲେ ଯେ ମୋ ଭକ୍ତକୁ ନିଜେ ନେଇକି ଦେଇ ଆସିଛି ସେଇଠୁ ସମସ୍ତେ ଜାଣିିଲେ ଯେ ଜଗତରନାଥ ଜଗନ୍ନାଥ ଅଛନ୍ତି। ଆପଣ ଯୋଉ କହିଲେ ଭକ୍ତ ସାଲବେଗ ଭକ୍ତ ସାଲବେଗ ଚାଲି ଚାଲି ଆସି ଥିବାରୁ ତାଙ୍କ ସେଥିପାଇଁ ତାଙ୍କ ପାଇଁ ରଥ ରହିଯାଇଥିଲା। ରଥ ଗଡ଼ି ନଥିଲା। ସେଥିପାଇଁ ତାଙ୍କୁ କୁହାଯାଏ ନା କି ଯୋଉ କ୍ଷୁଧାର ତାଙ୍କର ଯୋଉ ଛପନ ଭୋକ ଥାଳି ଯାଇଥାଏ। ଆପଣ କିଛି ଜାଣି ପାରୁନାହାନ୍ତି।
ଆପଣଙ୍କ ଘର ପୁରୀ ଜଗନ୍ନାଥ ପାଖରେ ସେଥିପାଇଁ ଜାଣି ଯାଇଛନ୍ତି ଆଉ।
ହଁମ ଆମେ ସବୁ ତ ଜାଣି ନାହୁଁ କିଛି କିଛି କଥା ଜାଣି ଅଛୁ ସେଥିପାଇଁ କହିଦେଲେ ଆପଣଙ୍କୁ। ହ
ଆଜ୍ଞା।
ଆମର ମୁକ୍ତ ହାୱା ଟିକେ ଦଉଛି ଜୋରେ
ମୁକ୍ତା ମାନେ ଯୋଉ ସମୁଦ୍ର ସମୁଦ୍ର ଯୋଉ ସମୁଦ୍ର ଯୋଉ ମୁକ୍ତା ସେଇ ମୁକ୍ତା।
ସମୁଦ୍ର କୂଳର ହାଉ ପବନ ସହିତ ଆମର ହାୱଆ ତ ମିଶି ପାରିବନି। ଆ ସେ ପ୍ରାକୃତିକ ହାୱଆ। ଆମର କୃତ୍ରିମ ହାୱା।
କୃତିମ ହେଁ ହେଁ କୃତିମ ନୁହଁ କୃତ୍ରୀମ।
କୃ ଆଗ ସେଇ ୱାର୍ଡ ଟା ମୋ ପାଟିରେ ପଷିଲା ନାହିଁ ବୋଲି ମୁଁ ଆପଣଙ୍କୁ କହିଦେ
କୃତ୍ରିମ।
ଆଜ୍ଞା।
କଣ ହଁ। ଆପଣ ଯଦି ଓଡିଆ ହେଇକି ପ୍ରାକୃତିକ କୃତ୍ରିମ କହି କହି ପାରିବେନି ମୁଁ ଆପଣଙ୍କୁ କଣ କହିବି ଆପଣ ଆପଣ ଓଡିଆ ତ?
ଆଜ୍ଞା। ଓ ଆଉ ଜଗନ୍ନାଥଙ୍କର ସ୍ଥାନ ଆଉ କୋଉଠି ସବୁ ଭଲ ଭୃ ଭ୍ରମଣ କରିଛନ୍ତି ଆପଣ?
ନାଇଁ କୁଆଡେ ବୁଲାବୁଲି କରିନୁ।
ଆଚ୍ଛା ହଉ ଠିକ ଅଛି ଆପଣ କେବେ ଆସନ୍ତୁ ଜଗନ୍ନାଥ ଧାମରେ ସେଇଆଡେ ବୁଲାବୁଲି କରିକି ଆପଣ ଯିବେ।
ଆଜ୍ଞା।
ଆଜ୍ଞା। ଆଉ ହୁଁ ଆଉ କଣ କହିଲେ ଜଗନ୍ନାଥ ଜାଣିଛନ୍ତି ଜଗନ୍ନାଥଙ୍କର ମାନେ ନିମ୍ବରେ ସେମାନେ ଯୋଉ ତାଙ୍କର ଯୋଉ ମୂର୍ତ୍ତି ଗଢା ସେଇଟା ନିମ୍ବରେ ତିଆରି ବୋଲି। କାହିଁକି ନା ନିମ୍ବ ଗଛରେ ଯଦି ତିଆରି ହେଇଥାଏ ଆମର ସାଇଣ୍ଟିଫ ମାନେ ଯଦି ବିଜ୍ଞାନ ରୁ ଜାଣନ୍ତି ଯଦି ଜଗନ୍ନାଥଙ୍କର ନିମ୍ବ ଗଛରେ ତିଆରି ହେଲେ ତାର ମାନେ ପୋକ ଲାଗେ। ନିଜଟା କି କୁହାଯାଏ କିନ୍ତୁ ଆଉ ଗୋଟେ ହଉଛି ଏପଟେ ଜଗନ୍ନାଥ ନିମ୍ବ ଗଛରେ ହିଁ ତିଆରି ଏଥିପାଇଁ ହେଇଥାନ୍ତି ଉ ଜଗ ହଁ ତ ନମଷ ଆଜ୍ଞା କୁହନ୍ତୁ। ଆପଣଙ୍କ ଖାଦ୍ୟପାନୀୟ ସରିଗଲାଣି? କଣ ଖାଦ୍ୟ ହେଇଥିଲା ଆପଣଙ୍କର ଆଜି?
ଭାତ, ଡାଲମା, ଭ-ଭାତ, ଡାଲମା, ଭଜା।
କୁ ଯାଇଥିଲେ ଆମର ପ୍ରସାଦ ସେବନ ହେଇଥିଲା ଆଜି। ଆମର ପ୍ରସ୍-ଅ-ଅନ୍ନ ଟିକେ, ଡାଲମା ଅନ୍ନ, ଡାଲମା, ଖଟା, ଖିରି ଓ ସାଧା ତରକାରୀ ଗୋଟେ ହେଇଥିଲା। ସେଥିପାଇଁ ଆମର ଖାଇବା ହେଇଥିଲା ଆଜ୍ଞା।
ପେଟ ପୁରା ଖାଇଛନ୍ତି?
ହଁ ମୁଁ ପୁରା ପେଟ ପୁରା ଖାଇଚି ଆ
ତାହେଲେ ଶୋଇପଡ଼।
ଆଜ୍ଞା। ଆପଣ ବି ଯାଆନ୍ତୁ ଆପଣଙ୍କ କର୍ମରେ ଲିପ୍ତ ରହିବେ କି ଆପଣ ଯଦି ସମୟ ନାହିଁ ସ ପୁଜା ବି ହୋଉଚନ୍ତି ଆପଣଙ୍କର ଏଥିପାଇଁ କଣ କରିସାରିଲେଣି ଥିବାରୁ ଶୋଇପଡିବ ଆମେ ବି ଯାଉଚୁ ଏବେ ଟିକିଏ ବିଶ୍ରାମ ଗ୍ରହଣ କରିବୁ। ଆ ରାତ୍ର ବୋହୁତ ବି ହେଇଗଲାଣି ଆଉ ଆପଣଙ୍କ ସହ କଥା ହେଇପାରିବୁନୁ। ଏବେ ରହିଲୁ କଥାବାର୍ତ୍ତା ସେତିକି ଥାଉ ପରେ କଥାହବା ଏବେ ଆଉ ଆଜ୍ଞା ଆପଣ
ଶୁଭରାତ୍ରି।
ହୋଉ ଆଜ୍ଞା। ଏମତି ସବୁବେଳେ ମୋ ସହିତ ଜଡିତ ହେଇକି ରହିଥାନ୍ତୁ ମୁଁ ଏତିକି ଏ ଆଉ ଏଠି କୃତଜ୍ଞତା କରୁଛି କି ଆପଣ ବୋହୁତୁ ଜାଣିଛନ୍ତି ଆପଣ ବି ଆପଣ କିଛି ଶିଖ୍ କ୍ଷା ଗ୍ରହଣ କରୋଉଛନ୍ତି ଏମତି ବ୍ରହ୍ମ କରିବାକୁ ପଡିଯାଉ
ହୋଉ ରଖନ୍ତୁ।
ଆଜ୍ଞା ମୁଁ ରହିଲି ଜୟ ଜଗନ୍ନାଥ ଆପଣଙ୍କୁ। ଆପଣ ସବୁବେଳେ ଖୁସିରେ ରୁହନ୍ତୁ ଶୁଭରାତ୍ରି। କିଛି ଚୋ